ହ୍ୟାଲୋ ପବିତ୍ର ଆଉ କୁହ ପବିତ୍ର ।
ହଉ କ କଣ କରୁଛନ୍ତି ଆ
ଟିକେ ପାଖକୁ ବସନ୍ତୁ ଯେମିତି କି ଆଁ ଟିକେ ଯୋଗାଯୋଗ ହେଇପାରିବ ।
ହଁ ଯୋଗାଯୋଗ । ପାଇଁ ବସିଛି ବାହରେ ଆଉ ମୁଁ ଭାବୁଥିଲି । ଟିକେ ଆମର । ନା ମ ମୁଦ ଦି ରା ଏଇଠି ଟିକେ ହେଲ୍ପ କରିଦେଇ ଆ
କୋଣାର୍କ ମନ୍ଦିର ଉପରେ ଆମର ଜିଲୁଶ ଆଁ ଜିଲୁ ଶିକ୍ଷକ ବହୁତ ଭଲ ଭାବରେ କହିପାରିବେ ।
ଆପଣ ଜାଣିଛନ୍ତି ପରା କୋଣାର୍କ ମନ୍ଦିରର ଇତିହାସ ବିଷୟରେ । ସୟରେ ଅବଗତ ଅଛନ୍ତି ନା ନାହିଁ ।
ହଁ ଟିକେ ଟିକେ ଜାଣିଛି।
ଓଡିଶାର ଗର୍ବ ଏବଂ ଗୌରବ ଯିଏ । କି କୋଣାର୍କ ମନ୍ଦିର ।
ହଁ ହଉ ଆପ ଆପଣ କଣ ଜାଣିଛନ୍ତି ଯଦି କହୁନାହାନ୍ତି ଟିକେ । ତାକୁ ଦେଖି ମୁଁ ଟିକେ ବଢେଇବି କଥାକୁ
କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲି, କିଏ ଆପ ପଣ ଜାଣିଛନ୍ତି ନା ନାଇଁ?
କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲେ ବା
ଧର୍ମପଦ। ଧର୍ମପଦ ଏବଂ ତା ସେଇ ମନ୍ଦିରକୁ ସେଇ ମନ୍ଦିର ଯଉ ରାଜା ପ୍ରତିଷ୍ଠା କରିଥିଲେ, ସେଇ ରାଜାର ନାମ କଣ ଆପଣ ଜାଣିଛନ୍ତି?
ସେଇ ରାଜାର ନାମ କଣ ଯେ?
ଲାଙ୍ଗୁଳା ନରସିଂହବ।
ଲାଙ୍ଗୁଳା ନରସିଂହ ଦେବ। ଯାହା ହଉ ଆପଣ ମନେ ରଖିଚନ୍ତି ଏତିକି ଖୁସି ଲାଗିଲା ଶୁଣିକି।
ହୁଁ।